ହ୍ୟାଲୋ ବସ୍ ଥିଲି ତମେ?
ଏଇ ଖାଇବା ପାଇଁ ଖା ଭାତ ଟିକେ ରାନ୍ଧୁଥିଲି ଖାଇବି ବୋଲି।
ଏତେ ଲେଟ୍ କଣ?
ମୁଁ ଖରା ବେଳେ ଖାଇ ନଥିଲି ନା ଭୋକ କରୁଛି ସେତେ ଟିକେ ରାନ୍ଧିକି ଟିକେ ଖାଇଦିଏ ଭାବୁଛି।
ହଁ ଭଲ ଭଲ ଖାଅ ଖାଅ।
ହଁ ମୋର ତମକୁ କିଛି କ୍ୱସ୍ଚୀନ୍ ମୁଁ ଟିକେ ତମକୁ କିଛି ପ୍ରଶ୍ନ ପଚାରିବି ତମେ କହିବ ହେଲା।
ପଚାରା ହଁ।
ତମେ ବି ମତେ ପଚାରିବ ମୁଁ ବି ତମକୁ ପଚାରିବି ତମେ କହିବ ହେଲା।
ହଉ-ହଉ।
ସହରର ପୌ ପୌର ସଂସ୍ଥାର ଭୂମିକା କଣ କହିଲ?
ତାହାରର
ପୌରହ ସଂସ୍ଥାର ଭୂମିକା କଣ?
ଉଁ-ଉଁ-ଉଁ
କୋ କେତେ ନମ୍ବରରେ ଅଛି କହୁନ?
ବାଇଶି।
ପୌର ସଂସ୍ଥା ସହରର ବିକାଶ ପରିଚାଳନା ପାଇଁ-ଇ-ଇ ଦାୟୀ ଅଟେ ଏହା ରାସ୍ତାଘାଟ ନିର୍ମାଣ ପାଣି ଯୋଗାଣ ଆବର୍ଜନା ପରିଚାଳନା ସ୍ଵଚ୍ଛତା ରକ୍ଷା ଓ ବିଦ୍ୟୁତ ସୁବିଧା ପ୍ରଦାନ କରେ, ପୌର ସଂସ୍ଥା ସହର ବାଡ଼ିଙ୍କ୍ ଆଁ ବାସୀଙ୍କ ସମସ୍ୟା ସମାଧାନ କରିବା ସହ ସହରକୁ ସୁନ୍ଦର ଓ ବାସଯୋଗ କରିଥାଏ। ସହରରେ ଆବର୍ଜନା ପରିଚାଳନା କାହିଁକି ଆବଶ୍ୟକ?
ସହରରେ ପ୍ରତିଦିନ ବହୁ ପରିମାଣର ଆବର୍ଜନା ସୃଷ୍ଟି ହୁଏ ଏହାକୁ ଠିକ୍ ଭାବରେ ପରିଚାଳନ ନ କଲେ ପରିବେଶ ପ୍ରଦୂଷିତ ହବୁ ହୁଏ ଏବଂ ବିଭିନ୍ନ ରୋଗ ବ୍ୟାପିପାରେ ଆବର୍ଜନାର ପୂତ୍ ଥ ପୃଥିକରଣ ପୁର୍ନ ବ୍ୟାପାର ଓ ସଠିକ୍ ନିଷ୍କା ନିଷ୍କାସନ ଦ୍ଵାରା ସହରକୁ ସ୍ୱାସ୍ଥ୍ୟ ଓ ସୁସ୍ଥ ରଖାଯାଇପାରେ। ଆଚ୍ଛା ଆଉ ଗୋଟେ କୋଶ୍ଚିନ୍ ର ଆନ୍ସର ପ୍ରଶ୍ନର ଉତ୍ତର ଦେଲ ସହରର ଜନସଂଖ୍ୟା ବୃଦ୍ଧିର ପ୍ରଭାବ କଣ?
ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସହରରେ ବାସସ୍ଥାନ ପାଣି ବିଦ୍ୟୁତ ପରିବହନ ଉପରେ ଚାପ ବଢିଯାଏ, ଏହା ଟ୍ରାଫିକ୍ ସମସ୍ୟା ପ୍ରଦୂଷଣ ବେକାରୀ ସୃଷ୍ଟି କରିପାରେ ତେଣୁ ଯୋଜ ଯୋଜନାବଦ୍ଧ ନ ନଗର ବିକାଶ ଅତ୍ୟନ୍ତ ଆବଶ୍ୟକ। ସହରରେ ଯୋଗାଯୋଗ ବ୍ୟବସ୍ଥା ଗୁରୁତ୍ୱ କାହିଁକି, କଣ?
ପାର୍ ସହରବାସୀଙ୍କ ପାଇଁ ଏକ ମନୋରମ ବିଶ୍ରାମ ସ୍ଥାନ ଏଠା ଲୋକମାନେ ସ ସକାଳୁ ସନ୍ଧ୍ୟାରେ ବ୍ୟାୟା ବ୍ୟାୟାମ୍ କରନ୍ତି ଏବଂ ଶୁଦ୍ଧ ବାୟୁ ଉପଯୋଗ କରନ୍ତି ପାର୍କ ବେ ପରିବେଶ କୁ ସବୁଜ ରଖି ସହ ଶିଶୁମାନଙ୍କୁ ଖେଳ ଧୁଡା ଖେଳ ଧୂଳା ପାଇଁ ସୁଯୋଗ ସୃଷ୍ଟି କରେ।
ହୁଁ।
ଆଚ୍ଛା ମୁଁ ଆଉ ଗୋଟେ କହୁଛି ସହରରେ ଟ୍ରାଫିକ୍ ସମସ୍ୟା କାହିଁକି ହୁଏ?
ଅଧିକ ଯାନବାହନ ସଂକୀର୍ଣ୍ଣ ରାସ୍ତା ଏବଂ ବଢୁଥିବା ଜନସଂଖ୍ୟା ଯୋଗୁଁ ସହରରେ ଟ୍ରାଫ୍ ଫିକ୍ ସମସ୍ୟା ଦେଖାଯାଏ ଏହା ସମୟ ନଷ୍ଟ କରିବା ସହ ବାୟୁ ପ୍ରଦୂଷଣ ବଢାଏ ଯୋଜନାବଦ୍ଧ ପରିବହନ ବ୍ୟବସ୍ଥା ଦ୍ଵାରା ଏହି ସମସ୍ୟା କମା ଏହା କମା ଯାଇପାରେ ସହରରେ ଶିକ୍ଷିତ ଲୋକଙ୍କୁ ସଂଖ୍ୟା ଅଧିକ କାହିଁକି?
ଆଜ୍ଞା କଣ କହିଲ?
ସହରରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅଧିକ କାହିଁକି?
ହୁଁ ଟିକେ ରୁହ ଟିକେ ତମ ଶବ୍ଦା ଶୁଭୁନି ହଁ କଣ କହିଲ ଟିକେ ଆଉଥରେ କହିଲ ଟିକେ ଆଉଥରେ?
ସହରରେ ଶିକ୍ଷିତ ଲୋକଙ୍କ ସଂଖ୍ୟା ଅଧିକ କାହିଁକି?
ସହର ଅନେକ ଶିକ୍ଷାନୁଷ୍ଠାନ ଥିବାରୁ ଲୋକମାନେ ସହରରେ ଶିକ୍ଷା ପାଇ ପାରନ୍ତି। ଉଚ୍ଚ ଶିକ୍ଷାତି ପ୍ରତି୍ଷଣ ଓ ପୁସ୍ତକ କାଳରେ ସୁବିଧା ଥିବାରୁ ତ ଶିକ୍ଷା ମାନ ଉନ୍ନତ ହୁଏ। ଆଉ ଆଉ ଗୋଟେ କୋଶ୍ଚିନ ପ୍ରଶ୍ନର ଉତ୍ତର ଦିଅ? ସମସ୍ୟା କଣ?
ଜନସଂଖ୍ୟା ବୃଦ୍ଧି ସହ ସହରରେ ବାସସ୍ଥାନ ଚାହିଦା ବଢିଯାଏ। ଏହା ଘର ଭଡା ବୃଦ୍ଧି ଓ ଜମିର ଅଭାବ ସୃଷ୍ଟି କରେ। ଅନେକ ଲୋକ ଝୁପୁଡି ବସି ରେ ଯେ ବାସ କରୁ ବା କୁ ବାଧ୍ୟ୍ୟ ହୁଅନ୍ତି। ସହରରେ ବ୍ୟାଙ୍କର ଗୁରୁତ୍ବ କଣ?
ବ୍ୟାଙ୍କରେ ଲୋକମାନେ ଧନ ସୁରକ୍ଷିତ ରଖେ। ରଖେ ଏବଂ ଋଣ ସଞ୍ଚୟ ଓ ଅର୍ଥ ଲେନ୍ ଦିନ ଦିନ ର ସୁବିଧା ଦେଇଥାଏ ବ୍ୟାଙ୍କ୍ ଆର୍ଥିକ ବିକାଶର ଏକ ମୁଖ୍ୟ ଆଧାର ଅଟେ। ଆଚ୍ଛା ଆଉ ଗୋଟେ ପ୍ରଶ୍ନର ଉତ୍ତର କହିଲା ସହରର ସାଂସ୍କୃତିକ କାର୍ଯ୍ୟକଳାପ ଗୁରୁତ୍ବ କଣ?
ସାଂସ୍କୃତିକ କାର୍ଯ୍ୟକଳାପ ଲୋକମାନଙ୍କ ମଧ୍ୟରେ ଏକତା ଓ ଭାଇ ଚାରା ବଢାଏ ନାଟକ, ସଙ୍ଗୀତ, ନୃତ୍ୟ ଓ ପ୍ରଦ ପ୍ରଦର୍ଶନୀୟ ଦ୍ଵାରା ସଂସ୍କୃତିର ବିକାଶ ହୁଏ। ସହରରେ ସୁରକ୍ଷା ବ୍ୟବସ୍ଥା କାହିଁକି ଆବଶ୍ୟକ?
କଣ କହିଲ?
ସହରରେ ସୁରକ୍ଷା ବ୍ୟବସ୍ଥା କାହିଁକି ଆବଶ୍ୟକ? ଶୁଣିଲ ନି କି?